ହାଲୋ ହଁ ହିଁ ଶୁଭୁଚି ଶୁଭୁଚି। ହଁ ଶୁଭିଲା। ହଁ ହଁ। ନାଇବେ ଠିକ୍ ଶଭୁଛି। ଆଉ କଣ କରୁଛ? ଏଇ ସନ୍ଧ୍ୟାବେଳ ଟା ତ ଟିକେ ବସିଛି ଟିଭି ଫିି ଦେଖି ଭାବୁଛି ଗରମ ହଉଛି ତ ଟିକେ ବସିଛି ଖାଲି ଏମତି।
ଘର ଭିତରେ ପଶନି। ଘର ଭିତରେ।
ଆୁଣି ଟେଲିଭିଜନ ଦେଖିବା କଥା ଭାବନି। ବାହାରେ ବର୍ସ ଟିକେ ଥଣ୍ଡା ପବନ ଖା। ବାଲକୋନିି ଗଲେ କାଳେ ପଳେଇବ ସେଥିପାଇଁ ବସିଛି ଘରେ ଆଉ। ପବନ ହଉଛି ବାହାରେ ଯେ କିଛି ଆସୁନି ଘରକୁ ଟିକେ। ଅ ବର ପାଛ ଆଉ। କୁହନି ମୁୋ ପା ସେ ଘରକୁ ସବୁ କାମ ସାରିକି ବାହାରେ ବସିଲି। ମୁଁ କହିଲ ନେଟୱାରକ ଡି ନେଲେ ପୁଣି କଟେଇ ଗୋଟା ଯିବ। ହଁ ସେଇ ଆ ବା ସମିତି ହଉଛି ଆଜି କାଲି। ବାହାରେ ଗୋଟେ ଥଣ୍ଡା ପବନ ଦଉଛି ଆଜି କାଁ ପବନ ବିଲୁ ବୁଲୁ ଦଉନି ଆଉ। ଆଛା ଆଛା। ବର୍ଷା ଫର୍ଷା ହେଇନି।
ନା ଆମ ବର୍ଷା ଖାଲି ଜ୍ଲାମୁଖୀ ପଡୁଛି ଯେ।
ଘରୁ ବାହାରି ହଉନି ଆରେ ଆରେ। ଏତିି ପବନ ହଉଛି। କାହିଁି ବର୍ଷାକୁ ବି ଆମେ ବି ଅନେଇକ ରହିଛୁ ବର୍ଷା ଉଠଉଛି ଦିନସାରା ଲାଗିଲା ଯେମିତି ବର୍ଷା ଏଇ ନହବ କି ଏଇ ନହବ। କାଇଁ କୋଉଠି କିଛିନାହିଁ ଫୁସ୍ କିନିପଳେଇଲା। ଏଡ ବର୍ଷ ବର୍ଷା କିଛି ଉଠେଇନି। ଉଠେଇ ଥିଲେ ଟିକେ ତଥାପି ଥଣ୍ଡାଲିଆ ଲାଗେ। ହଁ ନାଇଁ ପବନ ଟିକେ ଟିକେ ହଉଚି। ଲାଗୁଛି ଯେମିତି ବହୁତ ଦୂରରେ ବର୍ଷା ଟି ଥଣ୍ଡା ପବନ ବହେନି। ସେମିତି ଲାଗୁଛି ଫିଲ୍ ଆସୁଛି। ଯେ ନିଜେ ପଟେ ତ ପଡିନି। ସେପଟ ନା କାହିଁ ବର୍ଷା ଅନେଇଛୁ କାଳେ କେତେବେଳେ ହବ। କିନ୍ତୁ ଆକାଶ ତ ପୁରା ପରିଷ୍କାର ଅଛି।
ହଁ।
ଲାଗୁନି ଆଜି ବର୍ଷା ହେଲା ଭଳିଆ। ଏମିତି ଆଉ ନା ମ ବର୍ଷା କାଇଁ ଅଛି କାଳ ବୈଶାଖୀ କୁଆଡେ ଅଛି କିନ୍ତୁ ଆମ ଆଡେ ନାହିଁ। ମନସୁନ୍ ଆସିବ ଯେଉଁ ମୌସୁମୀ ଆସିବ କହୁଛନ୍ତି କାହିଁ କେଉଁଠି ମୌସୁମୀ। ମୌସୁମୀ ଆସିଲା ବେଳକୁ ରଜ ହେଇଯିବ। ହଁ ରଜା ପାଖା ପାଖି ହେଇଯିବ ହୁଁ। ଆଉ ସେତ ବେଳକୁ ବର୍ଷା ପାଗ ଟୋଟାଲ ପାାଗ ହେଲେ ଟିକେ ଭଲ ଲାଗିବ ଆଉ। ରଜ ପାଗ ତୁ କହୁଥିଲୁ ତ ଥଣ୍ଡାଳିଆ ଲାଗିବ ନା ହୁଁ ଖରା ଦିନ ଖରା ହବ ଆଉ କଣ କରିପାରିବା ହଁ ଆମର ଓଡିଶା ରେ ସବୁ ରଜ କୁ କିଛି କରିବାକୁ ଇଛା ହେଉନି ହଁ କିଛି କରିବାକୁ ଇଛା ହେଉନି ନା ରୋଷେଇ କରି ଖାଇ ସାରିଲେ ଏଇନା ମାନେ ନର୍ମାଲ କିଛି କାମ କର ଏଇ ଖାଲି ଝାଳ ପୁରା ଗୋଟା ଓଦା ହେଇଯିବ। ସେଆ ତ ଭାବିଲା ବେଳକୁ ରୋଷେଇ ଘର ଯିବା କଥା କାହିଁକି ଯିବି କାଇଁ ରାନ୍ଧିବି ସେ ଏତି ଚିନ୍ତା କରିବାକୁ ପଡୁଛି ସେଇବା କେତେ ରୋଷେଇ କଥା ଟୋଟାଲ ରୋଷେଇ କରିବାକୁ ଇଛା ହଉନି ହୁଁ। କେତେ କମ ରେ କରିହେବ ମାନେ ଉଁ କାମ ଚଳେଇ ହବ ସେଇ କଥା ଯେତେ କମରେ ବୁଲି ନୁହ ଥରେ କରିବାକୁ ଇଛା ହେବ ଥରେ କରିଦବ ଏକା ଥରକେ ଯାଆ ହଁ କାମ ଚଳିଯିବ ଯେମିତି।
ହେଁ ହେଁ ହଁ ବା ଆଜି ମୁଁ ଦିଦି ଆମର ଆଇଁଷ ଆଜି ଗୁ ଆଜି ବାର ଥିଲା ବାର ଅଛି
ବୁଧବାର ହଁ ହଁ ବୁଧବାର ମାନେ ଆଇଁଷ ବାର ଆଜି ହଁ ଆଇଁଷ ଫାଇଁଷ ଖାଏନିି ହଁ ରେ ବାକି ଆଇଁଷ କରିଦେଇ ଏକା ଥରେ ସେ ଯୋଉ ବୋଉ ପୁଅ ଖାଇବେ। ଓ ହୋ।
ସେ ତାଙ୍କର ଆଇଁଷ କରିଦେଇଚି ସେ ଏକାଥରେ କରିଦେଇ
ଏକା ଥରେ କରିଦେଇଛି ସକାଳୁ କରିଦେଇଛି ଏକାଥରେ ହଁ କିଏ ତମ ପାଇଁ ପୁଣି କଣ କହିଲ ନିରାମିଷ ତମ ପାଇଁ ପୁଣି ନିରାମିଷ କରି ଥିବ ସେ ସେଇଠି ହଁ ସେଇ ଯୋଉ କର ଦେଇଥିଲି ସକାଳୁ ଏକା ଥରେ ଆଉ ମାନେ ତମ ପାଇଁ ନିରାମିଷ କଣ କରିଥିବ ନା।
ହୁଁ।
ନିରାମିଷ ମୋର ନିରାମିଷ କରିଥିଲି ମାନେ ସକାଳୁ କରିକି ଖାଇଥିଲି ହଁ ଛତୁ ଭାଜି ଦେଇକି ଖାଇଥିଲି ଆଛା ଆଛା ତାପରେ ରହିଲା ବର୍ତ୍ତମାନ ଯେ ହୁଁ ଭାଇ ମୋ ଭାଇ ଆମ ଘରଟା ଏଇ ପାଖରେ ତ ହୁଁ ହୁଁ ମାନେ ବାପା ଘର ପାଖରେ ଆଛା ଆଛା।
ହଁ ଭାଇ
ଭାଇ ଏବେ ଆସିଥିଲେ ଭାଇ ଯୋଉ ମୋ ପୁଅ ପାଖକୁ ପୁଅ କତିକି ହୁଁ ହୁଁ ଏ ପୁଅ ଟାକୁ ଟିକେ ଦେଖିବାକୁ ହୁଁ ହୁଁ ଆସିଥିଲେ ସେ ମାର୍କେଟରେ କଣ ଦୋକାନ ବଜାର ପଡିଛି ଯେ ସେ ମଥୁରା କେକ୍ ଆଛା ଆଛା ଲଙ୍କା ଚପ୍ ଆରେ ତା ପାଇଁ ମାନେ ଯୋଉ
ମଗେଇକି ସେଇ ଯୋ ଚୌମିନ ଫାଉମିନ ଆଣିକି ଆସିଥିଲେ ଆମ ଦେଇ ଥୁ ଦେଖା ହେଇଗଲେ ଆଉ କଣ ଖାଇବି ସମସ୍ତେ ଖାଇଦେଲୁ ତାକୁ ଦି ଟା ବୋଉ ମୁଁ ପୁଅ।
ପୁରା ସଂନ୍ଧ୍ୟା ବେଳେ
ସେଇଟା ଏକାଥରେ ଆମର ରାତି ଖାଇବା ବି ହେଇଗଲା ଆଉ ଏଇଟା ମତେ ଆଉ ଭ
ମତେ ଭୋକ ଲାଗିବନି ସେ ତାଙ୍କର ଆଇଁଷ ଯାହା ଗରମ କରିକି ହୁଁ ମଥୁରା କେକ ଟା ମତେ ଭଲ ଲାଗେ। ଏଇ ଯୋଉ କହନ୍ତି ଇଂଲିଶରେ ଡୋନଟ ତାରି ଭଳିଆ ଲାଗେ। ମତେ ଭଲ ଲାଗେ ଆ ଭୁବନେଶ୍ୱବରରେ ପ୍ରସ୍ତକ ଆଜ୍ଞା।
ଆଚ୍ଛା ହଉ ତ ପାଇଁ କୁଲୁ କୁଲୁ କୁଣ୍ଡେଇ ହବ ଏ ଖାଇ ଦଉଛି ପାଣି ପାଟି କରେନି
ହଁ ସେଇଠି ପ୍ରଦର୍ଶନୀ ପଡିଆରେ ପଡେ ମୋର ମନ ସେଇଠି ମତ। ପୁରା ଆଗେ ଗ୍ରୁପ୍ ରେ ଫାର୍ଷ୍ଟ ଫାର୍ଷ୍ଟ ମୁଁ ସେଇଠି ଖାଇଲି ବଢିଆ ଲାଗେ ମତେ ମଇଦା ଗୋଲ ଗୋ ଛାଣିକି ଫ୍ଫ୍ରେସ୍ ଫ୍ରେସ୍ ଛାଣିକି ଦିଅନ୍ତି। ଗୁଣ୍ଡ ଚିନି ପକେଇ ଦେଇଛି ସେ ଭି ଭଲ ଲାଗୁଛି ଥିଲା ମାନେଁ ବହୁତ ପୁରା କହୁଛି ମତେ ଭଲ ଲାଗେ ସେ ସେଇଠୁ ତ ତାପରେ ଏବେ ଏଇଠି ଦେଖିଲା ଡୋନୋଟ୍ ମାନେ ତ ସେଇଆ ଆଉ ସେମିତି ଜିନିଷ କିନ୍ତୁ ମତେ ଲାଗେ ଯୋଉ ଟେଷ୍ଟ ଏ ଭାଇ ସେ ଆସିଲତ ପିଲା ମାନେ ବୋଧେ ମୀନାବଜାର ପଡ଼ିଛି ବୋଲି ସାଙ୍ଗେ ସାଙ୍ଗେ ମୀନ ବଜାର ପଡ଼ିଛିନ୍ତ ହ୍ନ ନାଇ ସାଙ୍ଗେ ସାଙ୍ଗେ ନାଇ ସାଙ୍ଗେ। ହାଣିକ ଯେଉଟା ଦେବେ ମତେ। ତାଗ ସେଇଟା ବହୁତ ବଢଆ ଲାଗିବ ମାନେ ତ ଦେହରେ ଗରମ ଗରମ ବର୍ଷା ପାଗ ହେଲେ ତ ମତେ ଲାଗେ। ଛଣା ଟେ ପକୁଡ଼ି ଖାଇବାକୁ। କୋବି ପକୋଡା ମାନେ ବର୍ଷା ପାଗ ହେଲେ ଗରମ ପାଗରେ ଖାଲୁ ନାଇଁ ନାଇଁ ଗରମ ନାଇଁ ନାଇଁ ମସଲା ଝାଲମୁଢି ହଉ କି ମୁୁଢି ନଡ଼ିଆ ଏ ଯୋଉ ବର୍ଷା ପାଗ ହେଇଛି ହ ନାଇ ପକଡି ସାଙ୍ଗେ ମୁଢି ପକଡି। ଚା ଗୋଟେ ଭଲ ଲାଗିବ ସେ ଚା କପ୍ ଟେ ଧରିବ। ମୁଢ ଟିକେ ପକୋଡି ଟିକେ। ତାର ମଜା ଗୋଟେ ହଉା
ହଁ ହଁ ବା
କାଇହିଁ ସେଇ ବର୍ଷା ପାଗଟା ତ ହେଲେ ଇଚ୍ଛା ହବ ସେ ଗୁଡ଼ା ନ ଏ ତ ଗରମ କୁ ଆଉ କଣ ଉଠ ଚାହା ଅଭ୍ୟାସ ଅଛି ବୋଧ ମୁଁ। ଥରେ ସକାଳୁ ଥରେ ପିଏ। ବେଶୀ ନାଇ ସେ ମୁଁ ଏ କଣ ଏଇଠି ସବୁ ଚାକରାଣୀକୁ ସକାଳୁ କରିକି ଦିଏ ନା। କରିକି ଦେଲି ଟିକେ ବଳି ପଡେ ପିଇ ଦିଏ। ଟିକେ ବଳି ପଡ଼େ ପିଇଦିଏ ସେମିତି ସେମିତି ହଉ ଅଭ୍ୟାସ ହେଇଗଲା ମାନେ ତା ପାଇଁ କରିକି ଦେବି ମୁଁ ନିଜେ ପିଇଦେବି ସେମିତି ହେଇକି ଅଭ୍ୟାସ ହେଇଗଲା ଏବେ ନ ପିଇଲେ ମୁଣ୍ଡ ବିନ୍ଧୁଛି।
ଅଭ୍ୟା
ଉଁ ଏ କିଛି ଅସୁବିଧା ନାହିଁ କିନ୍ତୁ ମାନେ ଯୋଉମାନଙ୍କ ଦେହରେ ଯିବନି ସେମାନଙ୍କର ବେଶୀ ଡେଞ୍ରର୍ ହବ। ଯୋଉ ମାନେ ଯୋଉା ପୂଜା ପର୍ବ ଦିନ ଏ ମାଣବସା ହେଲା କଉ ପୂଜା ଦିନ ହେଲା। ସକାଳୁ ଗାଧୋଇ ଫାଧେଇ ପୂଜା କରିକି ତ କରିବୁ ନା ତ ମୁଁ ଚା ପିଏନି। ତାପରକୁ ପିଏନି ଶେଦିନ କାମ ଦାମ ଧନ୍ଦାରେ ଆଉ ସେଇଥିରୁ ସନ୍ଧ୍ୟା ହେଲା ମାନେ ପୁରା ମୁଣ୍ଡ ବିିନ୍ଧିବ।
ଅଭ୍ୟାସ ହେଇଯାଇଛି ଆଉ ସେଥିପାଇଁ ଯୋଉଦିନ ଦିନେ ନ ପିଇଲେ ମୁଣ୍ଡ ବିନ୍ଧା ହବ ଆଉ
ମୁଣ୍ଡ ପିନ୍ଧା ସେ ବନ୍ଦ ହବନି ସହଜେ ପୁରା ରାତି ମୁଁ ଅପେକ୍ଷା କରିବି ଖାଇବା ସରିଲା ସବୁ ହେଇଗଲା କାଳେ ବନ୍ଦ ହେଇଯିବ ନାଁ ଏମିତି ହବ ଅବସ୍ଥା ଲାଷ୍ଟକୁ ରାତି ଗୋଟେ ଦିଟାକୁ ପୁଣି ମେଡିସିନ୍ ମେଡିସିନ ଖାଇବାକୁ ପଡେ। ଆଉ ସେମତି ଅସୁବିଧା ହବ। କେତେ ଜୋରସେ ମାନେ ଅବେ କଣ କରାଯିବ। ଏଇ ଖରା ଦିନ ଟିକେ କମିଲେ ଚଳୁ ଗୋଟେ ଗୋଟ ଦିନ ବନ୍ଦଦେଉଛି ଜାଣି କି। ଇଚ୍ଛା ହଉନି ଖରାଦିନ ପିଇବା ପାଇଁ ଚା। ତ ପିଉନି ସେ ଅଭ୍ୟାସ ନାହିଁ କିଛି ନାଇଁ କିନ୍ତୁ ସେ ଚିକିତ୍ସା ରହିବନା କିନ୍ତୁ ଯେଉଁ ମାନେ ଚିକିତ୍ସା ନ ରହିଲେ ଖାଇବା ପିଇବା ଇଏ ସିଏ ପ୍ରୋବ୍ଲେମ ହେଲେ ଏକା ଥରେ ଗ୍ୟାଷ୍ଟ୍ରିକ ବାହାରିଯିବ ଚା ଫା ପିଇବାକୁୁ ପୁଣି ନ ଖାଇବା। ମୁଁ ବା ଏଇ ଓଡିଶା ଯାଇଥିଲି ଗତ ମାସରେ ଏଇ ମାର୍ଚ୍ଚ ରେ ସେ ଗରମକୁ ଯାଉ ଖାଇବା ପିବା ଏପଟ ସେପଟ ହେଇକି ମୋ ଦେହ ଖରାପ୍ ହେଇଗଲା।
ହୁଁ
ଏଠା ସେଠା ଜାଗା ଚେଞ୍ଜ ସବୁ ହେଲା ଆଉ ଭୁବନେଶ୍ଵର ଗାଁ ଏପଟ ସେପଟ ହେଇକି ଖାଇବା ବି ଏପଟ ସେପଟ ହେଇଗଲା। ଅଧିକ ଖରାପ ହେଇଗଲା ଯାଉ ପେଟ ଗରମ ହେଇକି। କୁହନ୍ତିନି ଗରମକୁ ବହୁତ ଅସୁବିଧା ହେଇଗଲା। ତାପରେ ଗ ଖାଇବାକୁ ପଡ଼ିଲା ପୁରା ଏଇ ଏମିତି ଅବସ୍ଥା ଗରମ ଯିବୁ କେବଳ ଆଉ କିଛି ନାହିଁ ଗରମରେ
ହଁ ପେଟଟା ଗରମ ହେଲେ ବା ବହୁତ ମାନେ ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମର ଏକାଥରେ ବହୁତ ଆଜିକାଲି ଖରାପ ହଉଛି ଗାଁ ଗହଳିରେ
ଗାଁ ଗହଳିରେ ଏବେ ଦେଖିବ ମାନେ ପେଟ ଟିକେ ଯଦି ଖରାପ ହେଲା ମାନେ ଗ୍ୟାଷ୍ଟ୍ରିକ୍ ଯୋଉ ବାହାରୁଚି ହୁଁ ହୁଁ ମାନେ ପୁରା ଜୀବନ ଛାଡି ଯାଉଛି ହୁଁ ହୁଁ ତାପରେ ବାହାର ଜିନିଷ ଥରେ ଖାଇଲେ ତ ସରିଲା କଥା ଅସୁବିଧା ଆଉ ମାନେ ଘରେ ଖାଇଲ ଠିକ ଅଛି ପଖାଳ ଫଖାଳ ଖାଇଲ
ହୁଁ ନାଇଁ କଣ କହିଲ ସେଟା ତ ନର୍ମାଲ କିନ୍ତୁ ଯୋଉ ଚାହାଟା ପିଉଚୁ
ପିଉଚନ୍ତି ହୁଁ ହୁଁ ଆଜି କାଲି ମାନେ ଯାହା ଦେହରେ ଯାଉନି ହୁଁ ଚାହଟା ପିଇକି ସେ ଖାଦ୍ୟ ଗୁଡା ଖାଇଲାବେଳୁକୁ ଯାଇକି ବହୁତ୍ ଲେଟ୍ ରେ ଖାଉଛନ୍ତି ହୁଁ ହୁଁ ହୁଁ ମାନେ ମୁଁ କଣ କରେ କି ଖାଇଲା ବେଳୁକୁ ସେଇଟା ପେଟ ଭିତରେ ଗ୍ୟାସ ପ୍ରୋବ୍ଲେମ୍ ହେଇଯାଉଛି। ଖାଲି ଚା କେବେ ପିଇବିନି ମୁଁ ରାତିର ରୁଟି କିମ୍ବା ସକାଳୁ ଚ ଚକୁଳି ଫୁଲି ଚା ସହିତ ହିଁ ଖାଏ ମୁଁ ଖାଲି ଚା ମୋଟେ ପିଇପାରେନି ଚା ସହିତ ଟିକେ କେବେ ମୁଢ଼ି ମୋତେ ମୁଢ଼ି ବହୁତ ପସନ୍ଦ। ମୁଢି ନହେଲେ ଚକୁଳି ନହେଲେ ରୁଟି। କି ପରଟା ଏଇଟାଇପ୍ ର ମୁଢି ତ ଆମର ଏଠି ଓଡ଼ିଶାରେ ଫେମସ୍ ଆମେ ମୁଁ ଏଠି ବି କିଣିକି ରଖୁଚି ଆମର ପ୍ରାୟ ସବୁବେଳେ ଚା ମୁଢ଼ି ଟା ବାଧ୍ୟତା ମୁଳ ହୁଁ ହୁଁ ମୋତେ ମୁଁ ପିଲାମାନେ ବି କହୁଚନ୍ତି ମତେ ବି ଭଲ ଲାଗେ ଅନ୍ୟ ଜିନିଷ କିଛି ଖାଇବିନି ଚକୁଳି ଫକୁଳି କରି ଖାଏ ରୁଟି ଯଦି ରାତିରେ ବଳଥିବ ତାକୁ ଖାଇଦିଏ ଚା ସହିତ। ନହେଲେ ବେଷ୍ଟ୍ ମତେ ମୁଡ଼ି ନହେଲେ। ଚକୁଳି ଯଦି ବ୍ୟାଟର ଥିବ ଆଣ ଯଦି ଥିବ ମୁଁ ଚକୁଳି କରିଦିଏ ଖାଏ ପିଲାମାନେ ସବୁ ଚ ସମ୍ବର କରି ଖାଇବେ ମୁଁ ମୋର ନାଁ ମୋର ଚା ସହିତ ମୁଁ ଖାଏ ଚକୁଳି ଚା ମୋତେ ବହୁତ ଭଲ ଲାଗେ ଆଜି ତ ହେଇଟି କରିଥିଲି ଆଉ ମିଳୁନି ଗୋଟେ ନଡ଼ିଆ ସହିତ କରନ୍ତି ଆଜି ସେଇଟା କରିଥିଲି କାଲିଠୁ ବାଟିକି ରଖି ନଡ଼ିଆ ଚାଉଳ ଚୁଡ଼ା ଯଉ। ଗୋଟେ ଚକୁଳି କରନ୍ତୁନି ହଁ ହଁ ଆଉ ନଡ଼ିଆ ଚାଉଳ। ଆଉ ବିରି ଅଳ୍ପ ଟିକେ ନା କୁ। ମେନ ହେଲା ଚୁଡ଼ା ଆଉ। ନଡ଼ିଆ ଆଉ ଚା ସେଇଟାକୁ ବାଟିକି କଲେ। ସେଇଟା ବହୁତ ବହୁତ ନରମ ହବ ଆଉ ବଢ଼ିଆ ଲାଗେ ତାର ଗୋଟେ ଅଲଗା ବାସ୍ନା ତ ସେ। ଭଲଲାଗେ ବୋହୁତ ଭାରୀ ନରମ ହୁଏ ସେଟା ତ ତାକୁ କଣ କହୁଛନ୍ତି ଏଠି ସାଉଥ ଆଡେ ତାକୁ। ତାକୁ ମୋଟାମୋଟା ଆମର ଯେମିତି ଚିତଉ କରନ୍ତିନି। ଓଡିଶାରେ ହୁଁ ମୋଟା ମୋଟା ତାକୁଇ ହଁ ହଁ ଚିତଉ ଚିତଉ ଟାଇପ କରିବ ଯେ ତାକୁ କହନ୍ତି। ସେଟ୍ ଦୋସା କହୁଛନ୍ତି ଏଠି। ସେଇଟା ବହୁତ ଭଲ ଲାଗେ ଖାଇବା ପାଇଁ ମାନେ ବହୁତ ନରମ ହେଇଥିବ ଆଉ ସଫ୍ଟ ମାନେ ବହୁତ ବଢ଼ିଆ ନରମ ହେଇଥିବ ପୁରା ତୁଳା ଭଳିଆ। ଭଲ। ଭଲ ଲାଗେ ସେଟା କରିକି ଖାଇବା ପାଇଁ।
ଆଚ୍ଛା ଆଚ୍ଛା
ମୁଁ ସେଇଟା ହିଁ ଆଜି କରିକି ଖାଇଥିଲି ଚା ସହିତ ମୁଁ। ଚା ଖାଲି କେବେ ପିଇପାରେନି।
ହୁଁ ଏ ଖାଦ୍ୟ ଫୁଣି ଖାଇଲା ବେଳକୁ କେତବେଳେ ହୁଏ?
ମୋର ବା ଦିଟା ତିନିଟା ଏଇ ଚା ଖାଇଲା ବେଳକୁ ଦଶଟା ଏଗାରଟା।
ହଁ ହଁ।
ଟା ସାଢେ ବାରଟାକୁ ଆରମ୍ଭ କରିିଲ ଘରେ ଦିନ ବେଳେ। କିଏ ରୁହନ୍ତିି ନା ତେଣୁ ମୁଁ ମୋର ଆରାମସେ କରେ ଯେମିତି ଯାଇକି ରାତିକି ସମସ୍ତେ ଆସି ଖାଇବା ଯେ ସେଇ ଟାଇମ ର ଦିପହରେ ସାଢ଼େ ଦିଟା ସୁଧା ରନ୍ଧା ବଢ଼ା। ସରିଯାଏ ଦିଟା ସୁଦ୍ଧା ମଁ ଖାଇଲା ବଳକୁ ସାଢ଼େ ଦିଇଟା। ଚିନ୍ତା ଭିତ।
ହୁଁ।
ଧୀରେ ବହୁତ କମ୍ ଖାଇଏବ। କେମିତି କେତେବେଳେ କେମ ଆଉ ତମର ଆଜି ପୁଣି ରାତିରେ ରୁଟି କରିବାର ଅଛି ନା ନାଇଁ ରାତିରେ ଏଇ ଖର ଗରମରେ କିଏ କରିବ ରୁଟି ଆଛା ଆଛା ବଢିଆ ପଖାଳ କଲେ ଭଲ ପଖା କ ଖାଇବ ମୁଁ ଆଉ ଖାଇବିନି। ହଁ ତମର ତ ହେଇଗଲା ଆଉ। ଆଳୁ ଚପ୍ ସରି ଲଙ୍କା ଚପ୍ ଆଉ ମଥୁରା କେକ୍ ସବୁ ଖାଇଦେଲ।
ଏ ପୁଅ ହେରକା ଯଦି
ବାକି ଯଦି ଖାଇବେ ସେ ଆଇଁଷ ଅଛି ଗରମ କରିଦେବି ଆଇଁଷ କରିଥିଲି, ଏକାଥରେ କରିଦେଇଚି ତ, ହଁ ହଁ ଭଲ ନା ସେ କେତେ ଥର ଆଉ କରିବ, ଦି ଜଣ ମଣିଷ ତା ସହିତ ଆଇଁଷ କୁ ବ-ମାନେ ବାରମ୍ବାର କରିବା ଅପେକ୍ଷା ଏକା ଥରେ କରି ଦବାଟା ଠିକ୍, ହୁଁ, ହୁଁ, ହୁଁ। ସାଧା ଯେତେ ଭଲ ନା କାଲି ପୁଣି ଗୁରୁବାର ଆଉ, ପୁଣି ସେ ସାଧା ଆମର ଗୁରୁବାର ମାନେ ଐ ଆଇଁଷ ଫାଇଁଷ ସବୁ ସଫା କରିକି ପୁଣି ଟୋଟାଲ ଘର ସଫା କରିବାକୁ ପଡିବ। ହୁଁ ହୁଁ ଚୁଲି ଫୁଲି ତ ସ ରୋଷେଇ ଘର ପ୍ଲାଟଫର୍ମ ସବୁ ସଫା କରିବାକୁ ପଡ଼ିବ ଆଉ କଣ କରାଯିବ। ଆମର ଏ ଓଡ଼ିଆ ମାନେ ବେଶ ସେ ମାନୁଛୁ ମୁଁ ଦେଖୁଛି। ଆଉ ହୁ ସେ ଓଡିଆ ତ ଓଡ଼ିଆ ଆମ ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ ବେଶି ସେଉଡ଼ା ଅଛି ହଁ ଆମର ନାଇଁ ମୁଁ ଖୋର୍ଦ୍ଧା ସମସ୍ତେ ସେଇ ଗୁଟୁରୁ ଗୁରୁବାର ମାନେ ତ ଘରଟାର ତ ଏମିତିରେ ଡେଲି ପୋଛା ହୋଉଚି, ଚୁଲି ଫୁଲି ଟିକେ ସଫା ହବ, ପରିଷ୍କାର ହବ ଆଇଁଷ ହବନି, ଆଜି ତ ଆଉ ବୁଧବାର ଆଇଁଷ ନିହାତି ହେଇଥିବ, ତେଣୁ ଭଲକି ସଫା କରିବାକୁ ପଡ଼ିବ କାଲି ଗୁରୁବାର। ପାଇଁ ଆଉ କଣ? ଏଇ ଆଉ ଏଟା ପୁଣି ନର୍ମାଲ ଦିନରେ ଭାବୁଥା ଉଁ, ଆମର ଯୋଉ ଅଛି ମାର୍ଗଶିର ମାସ, ମାଣବସା ମାଣବସାରେ ଚୋ ଚୋପା ଛାଡି ଯିବ କହନ୍ତିନି ହୁଁ ମାନେ ମାର୍ଗଶିର ମାସ, କାର୍ତ୍ତିକ ମାସ ବୁଧବାର ଦିନଟା ପୁରା ଯିବ। ହଁ ବୁଧବାର ଦିନ ଟା ପୁରା ପଳେଇବା ଗୁରୁବାର ଆମର ମାନେ ପୁରା ରାସ୍ତାଘାଟ ପରିଷ୍କାର ରହିବ, ମାନେ ଟି-ମାନେ କେହି ମାନେ ପୁରା ପୁରା ମାନେ କୋଉଠି ଟିକେ ଅପରିଷ୍କାର ରହିବ ହୁଁ, ହୁଁ, ହୁଁ ବୁଧବାର ଦିନ ତ ଲାଗିଥିବ ପୁରା କେବଳ ସେ ପରିଷ୍କାର ପରିଚ୍ଛନ୍ନ ଝୋଟି ପକେଇବ ଝୋଟି ଝୋଟ ଚିତାତ ପଡ଼ିବ ନିଶ୍ଚିତ ଘର ପୁରା ଚାରିଆଡେ ପରିଷ୍କାର ପୁରା ଆମ ରାସ୍ତାଘାଟ ମାନେ ଆମ ଚାରିଆଡ଼େ। ହଁ, ହଁ ଲକ୍ଷ୍ମୀ ଆସ ଥିବେ ନା ପୁଣି ନା ଲୋ ଦେଇ ପରିଷ୍କାର ଦେଖିଲେ ତ ଲକ୍ଷ୍ମୀ ଆସିବେ ହଁ। ଆଉ ଆମର ତ ସେଇ ମେନ୍ କଥା ଯେମିତି ନହବ ବା ଉତ୍ତର ଭାରତ ଲୋକମାନଙ୍କର ଯେମିତି ଦିୱାଲୀ ପାଇଁ ସଫାସଫି ହଁ ଦଶରା ଦିିବାଲୀ ଆ, ଦିଦି ରହୁଚି ଆଁ, ହଁ ହଁ ଠିକ୍ ଅଛି ପରେ କଥା ହବା, ଓକେ ହଉ। ବାଏ ବାଏ, ହଁ।
ହଁ ।